ହ୍ୟାଲୋ।
ହ୍ୟାଲୋ।
ହଁ।।
ହୁଁ କୁହ।
କଣ କରୁଛ?
ଏଇଠି ଶୋଇଛି ଆଉ।
ହଁ ଖାଇସାରିଲଣି?
ହଁ ହଁ ଖାଇ ସାରିଲିଣି ଆଉ।
କଣ ଖାଇଲ?
ଏଇ ଭାତ ଡାଲି ଆଉ ଭଜା ହେଇଥିଲା। ଆଳୁ ଭରତା।
ହଁ ଆମର ଆଜି ଯାଆ ତମର ସେୟା।
ତମର ବି ସେୟା।
ହଁ ଆମର ଆଜି ଭାତ ଡାଲି ଭଜା ଆଳୁ ଭତ୍ରା ଆଉ
ହୁଁ ଆଉ କଣ କରୁଛ?
ଏଇଠି ବସିଥିଲି ଆଉ।
ହୁଁ।
ଆଉ ଆଉ ତମଆଡେ ଯୋଉ ସ୍କୁଲ ଘୁଞ୍ଚିବା କଥା ନେଇକି କଣ ହେଇଥିଲା ସ୍କୁଲ ଖୋଲିଲା ନା ଘୁଞ୍ଚିଲା ଛୁଟି।
ନାଇଁ ଖରା ପାଇଁ ତ ଛୁଟି ଘୁଞ୍ଚିବ ବୋଲି ନା ଡିକଲାର ହେଇଥିଲା ତା ତାପରେ ଏବେ ଖୋଲିଲାଣି।
ଓହୋ କାହିଁକି ନା ମୁଁ ଘରକୁ ଟିକେ ପଳେଇ ଆସିଛି ତ। ମୁଁ ଆଉ ଜାଣିନି କଣ ହେଇଛି
ନାଇଁ ବହୁତ ଖରା ହଉନଥିଲା କି ମଝିରେ
ହୁଁ ସେଇଥିପାଇଁ ବା ଛୁଟି ସତର ନା ଚଉଦ ପନ୍ଦର ଷୋହଳ ସତରରେ ଖୋଲିବାର ଥିଲା ଟିକେ ଘୁଞ୍ଚେଇ ଦେଇନାହାନ୍ତି କି ଘୁଞ୍ଚେଇ ଦେଇଥିଲେ କେତେଟା ଟେସନ ଏଇ ଯୋଉ କେତେଟା ସ୍କୁଲ ମାନେ କେତେଟା ଡିଷ୍ଟରେ କେତେଟା ସ୍କୁଲ ପାଇଁ ଘୁଞ୍ଚେଇ ଦେଇଥିଲେ ଛୁଟି ଟା।
ଯାଇଥିଲା ତାପରେ ଏବେ ଖୋଲିଲାଣି ଆଉ। ଏବେ ଟିକେ ଖରା ସେମିତି ହଉ ହେଲେ ବି ଖୋଲିଯାଇଛି ପିଲାଙ୍କର ସ୍କୁଲ।
ହଁ ଖୋଲିଗଲାଣି। ଲେ ନା ମୁଁ ଆଉ ଜାଣିନି ମୁଁ ଏଇ ଆମ ଭଉଣୀ ବାହାଘର ଥିଲା ତ ମୁଁ ଟିକେ ଘରକୁ ପଳେଇ ଆସିଛି ମୁଁ ଆଉ ଜାଣିନାଇ।
ଆଉ କଣ ବାହାଘର ସବୁ ଭଲରେ ହେଲୋ?
ହଁ-ହଁ। ଭଲରେ-ଭଲରେ ସରିଗଲା ଏବେ ବା ଜଷ୍ଟ ପାଞ୍ଚଟା ଭୋର ପାଞ୍ଚଟାରେ ଝିଅ ବି ବିଦାହେଲା ଆସିକି ଟିକେ ନାକରୁ ଶୋଇଛୁ ତାପରେ ଉଠିକି କାମ ସାରି ଏବେ ଜଷ୍ଟ ଖାଇକି ତ ଆସୁଛୁ ଆଉ ଯାଉଛି ନିଦ ମାନେ ସଙ୍ଗାତିକ୍ ଲାଗୁଛି।
ହଁ ରାତି ଅନିଦ୍ରା ଗୋଟେ ଦିନ ନ ଶୋଇଲେ ତ ତିନି ଦିନ ନିଦ ମାଡିବ ଖାଲି ସେ
ପୁରା ତ ରାତି ଅନିଦ୍ରା ଆଉ ପୁରା ମାନେ ବସି-ବସି ପୁରା ରାତି ପାଇଗଲା।
ହୁଁ ରାତିପାଇବାର ବେଶୀ ମାନେ ବହୁତ ଟାଏଡ ଲାଗିବ।
ହଁ ବେଶୀ ଏଇ ଯୋଉ ଏପଟ ସେପଟ କରନ୍ତିନି କି ଝିଅକୁ ନେ ପୁଣି ପୁଅକୁ ପୁୁଅକୁ ନେ ପୁଣି ଝିଅକୁ ନେ ପୁଣି ପୁଅକୁ ନେ। ଏମିତି ଯୋଉ ଏପଟ ସେପଟ କରନ୍ତି ସେଇଗୁଡାକ ବେଶୀ ବାଧେ ଆଉ।
ତଥାପି ତ ତମର ଏକୱକା ଟେନସନ ସରିଗଲା ସେମାନଙ୍କର ଅଧିକ ଟେନସନ ଅଛି ନା ଏବେ।
ହଁ।
ଟେନସନ ସରିଲା କଣ ଆଜି ଛାଡିକି ତ କାଲି ତାଙ୍କର ରିସେପ ସନ ଆମେ ପୁଣି ସବୁ ଭାର ଫାର ବନେଇବୁ ଆଉ ପୁଣି ଯାହା ଯିବା କଥା ତା ଝିଅର ଯା ଯୋଉ ଫର୍ଣ୍ନିଚର ଜିନିଷ ହଉ କି ହଉ କି ତାର ଯୋଉ ଚାହା ସବୁ ଯିବା କଥା ପିତଳ ହଉ ଯାହାବ ଯିବା କଥା। ସବୁ ପୁଣି ସଜଡ଼ା ବଜଡା କରିବାକୁ ଆଜି ନ କଲେ କାଲି ଆଉ ସମୟ ହବନି ସବୁ ହଜଡା ହଜଡି କରି ମିଠା ଜିନିଷ ପ୍ୟାକିଙ୍ଗ କରି ସବୁ ସଜା ସୁଜୁଡି କରି ବାହାରିକି ନେଇକି ଗଲା ବେଳକୁ କାଲିକି ଆଉ ସମୟ ହବନି। ଆମର ଟା କାଲି ସରିଲା ଯାଇକି ଆମର ଟେନସନ ଫ୍ରି।
ତାପରେ କଣ ସରିଲାଗି ତାପରେ ପୁଣି ଅଷ୍ଟମ ମଙ୍ଗଳରେ ଯୋଉ ଆସିବେ।
ଅଷ୍ଟମ ବଙ୍ଗଳକୁ ଆସିଲ ହଁ। ଇଏ ଆସିଲ ସେ ତାଙ୍କ ଘରେ ତାଙ୍କର କରିବେ ମୁଁ ପଳେଇଥିବି ନା ମୁଁ କଣ ଆଉ ଥିବି କି ମୋର ଆଉ ଟେନସନ କଣ।
ଦାଦା ଝିଅ ନା ହଁ ଦାଦା ଝିଅ ନା ସିଏ ଆସିଲେ ଆ ମୁଁ ନିଜେ ଭଉଣୀ ହେଇଥିଲେ ହଁ ମୋର ଟେନସନ ହୋଇଥାନ୍ତା।
ଓହୋ ମୁଁ ଭାବିଲି ତମ ଭଉଣୀ ବୋଲି।
ନାଇଁ ନାଇଁ ମୋ ହେଇଥିଲେ ମୁଁ ତମକୁ କହିନ ଥାନ୍ତି।
ହଁ।
ଆଉ। ଆଉ ସେ ଦାଦା ଝିଅ ଭଉଣି, ତ ସିଏ ତାର, ଏ- କାଲି ଏତେ ଏପଟ, ସେପଟ ହେଇକି, ମାନେ ଭଲସେ ଖା ଖାଇ ବିି ହେଲାନି, ଖାଲି ପାଣି ପିଇ, ପି ଜୀବନ ଯାଇଛି। ମାନେ ରହି
ଖରା କେମିତି କଣ, ହଉଛି?
ଆ' ଖରା କଥା କୁହନା, ଖାଲି ବା ସେଇ କଥା କହୁଛି, ମାନେ ଏତେ ଗରମ ମାନେ ମୁଁ, ଗୋଟେ ପ୍ଲେଟ ଖାଇବାକୁ ଆଣିଲି। ମୁଁ ଖାଇ ଏ ଅଧା ବି ହେଇନି, ମୋ ଝାଳରେ ପୁରା ଗୋଟା ସୁଦ୍ଧା ବୁଡି ଗଲିଣି।
କଣ, ମଣ୍ଡପ ବାହାଘର ନା? ଘର ବାହାଘର?
ନାଇଁ, ନାଇଁ ମଣ୍ଡପ ବାହାଘର। ବମ୍ଫେ ସିଷ୍ଟମ ହେଇଥିଲା। ମୁଁ ପା କହୁଛି, ଗୋଟେ ପ୍ଲେଟ୍ ମାନେ ଗୋଟେ ଗୋଟେ ଥର ମୁଁ ଆଣିଛି। ମାନେ ଅଧା, ଅଧା ବି ହେଇନି ଖାଇବାର ମୋର ଗୋଟେ ପୁରା ଝାଳ ବୁଡି ଗଲାଣି।
କେ, ବେ ଏସି ଲାଗି ନଥିଲା କି?
ଏସିି କଣ, ମଣ୍ଡପ ସେ ଯୋଉ ମାନେ, ଯୋଉ ଜାଗାରେ ଖାଇବା ହୁଏ, ସେଇ ଜାଗାରେ ଏସି ଲାଗେ?
ଅ ମାନେ କଣ, ଅଲଗା ମଣ୍ଡପ ଅଲଗା ଜାଗାରେ ଖାଇବା ହଉଥିଲା କିି?
ଆରେ ନାଇଁ, ନାଇଁ ମାନେ ଷ୍ଟେଜ ଗୋଟେ ଜାଗାରେ ହଉଥିଲା। ଖାଇବା, ପିଇବା ଟା ଯୋଉଠି ଜାଗାରେ ହଉଥିଲା। ସେଇଟା ଉପର ଫାଙ୍କା ନା।
ଓ ହୋ।
ଆ, ମାନେ ଏମତି ମାନେ, ଟୋଟାଲି ଛାତ ଭିତରେ ନୁହଁ। ମାନେ ବାହା ମାନେ, ମଣ୍ଡ- ହଁ, ମଣ୍ଡପ ଝିଅ ବସିଥିଲା ଗୋଟେ ଗୋଟେ ଜାଗାରେ। ତା ସାଇଡ କୁ ବି ଗୋଟେ ଖାଇବା, ପିଇବା ହଉଥିଲା। ସେଇଟା ତ ଉପର ଫାଙ୍କା ନା। ହେଲେ ବି ଥଣ୍ଡା ଲାଗୁନଥିଲା। ଯୋଉ ଗରମ, ଯେ ଆଉ କହ ନା କାଲି ମାନେ ମୋର ଖାଇବା କମ, ପାଣି ବୋଧେ ମୁଁ ପାଞ୍ଚ ଲିଟର, ଖଣ୍ଡେ ପିଇ ଦେଇେଛି।
ହଁ, ତାହେଲେ ଖରା ଜୋରେ ହଉଛି ବୋଧେ? ନା ଆମର ଏପଟେ ଟିକେ, ଏବେ ବର୍ଷା ହେଇଛି।
ନାଇଁ ଆମର, ଆଜି ସକାଳୁ ଟିକେ ମାନେ ବର୍ଷା ଝି ଝୁପୁର, ଝୁପୁର ହଉଥିଲା। ଏବେ ଯଷ୍ଟ, ମୁ ଖାଇବାକୁ ଗଲାବେଳେ, ଟିକେ ଝୁପୁର, ଝୁପୁର ହଉଥିଲା। ତା ଏପଟେ ଆଉ'ବର୍ଷା ନାହିଁ। ପଳେଇଲାଣି କୁଆଡେ? ତମ ଆଡେ ପଳେଇଲା ବୋଧେ ଆଉ?
ବର୍ଷା ଆମର, ତଥାପି ଟିକେ ସକାଳୁ ଚାଲିଛି।
ହୁଁ।
ଆ କିି ଖରା ତ ନହେଲେ, ଏଇ ପୂର୍ବରୁ ଯୋଉ ଦି, ଦିନ ଖଣ୍ଡେ ଗଲା ଏ ଏମିତି ଖରା ହେଲା। ମୁଁ ଭାବିଲି, ପୁଣି ବୋଧେ ହେଲା ଖରା ଆଉ। ଏ ଅବିକା ଟିକେ, କମି ଯାଇଛି। ସେ ବି ଭଲ ହେଇଛି। ବାହାଘରରେ ବି ବର୍ଷା ର୍ଷା, ହେଲେବି ହୋଇରାଣ, ନା ନାଇଁ।
ହଁ ନାଇଁ, କାଲି ବର୍ଷା ହେଇନି କଣ, କାଲି ତ ଠିକ ବାରଟା ବେଳକୁ ଯୋଉ ବର୍ଷା, ଘଡଘଡି ମାନେ ସାଙ୍ଘାତିକ। ମୁଁ କହିଲି, ଆଜି ଆଉ ବାହାଘର ଭୋଜିରେ ପାଣି ପଶିଯିବ। ଆଉ ହେଇପାରିବନି ଆଉ। ଆରେ ଠିିକ, ତିନିଟା ବେଳକୁ କିଛି ନାହିଁ। ଏତେ ଜୋରେ ଖରା ଯେ ଆମେ ଦିଅ ମଗୁଳିଆକୁ ଯାଇଥିଲୁ, ଫେରି ପାରିଲୁନି। ମାନେ ମୁହଁ ମୋ ମୁହଁ ହେଇଗଲା। ଏତେ ଜୋରେ ଖରା ମାଇଲା।
ସେ ଖରା ହେଲେ ତ ଟିକେ ପ୍ରକାର, ବର୍ଷା ହେଲେ ବା ଭାରି ହଇରାଣ।
ହଁ ଚାରିଆଡେ ଖାଲି ପଚର, ପଚର।
ବାହାଘର, ଭାରି ହଇରାଣ।
ହଁ।
ଆଉ।
କଣ, କହିଲ?
ମୁଁ କହିଲି ଆଉ କଣ କୁହ?
ବର୍ଷା ଆଉ ଯିଏ ବର୍ଷା ଦିନ ଆଉ ବାହା ହେବେ ଆଉ କଣ କରିବେ? ସେମତି କଷ୍ଟମଷ୍ଟ ହେଇ ବାହା ହେଇଯିବେ ଆଉ କଣ କରିବେ?
ପ୍ରକୃତ କଥା ହେଲା, ଜୁନ୍ ରୁ ବର୍ଷା ହବା କଥା। ଇଏ ତ ଏମିତି ଖରା କରିଛି ମାନେ ଖରାଦିନକୁ ବି କାଟି ଦଉଛି।
ରଜ ପରେ ପରେ ତ ବର୍ଷା ହବା କଥା ଆଉ।
ହୁଁ ଏବେ ତ ଖରା ତ ହଉଛି ନ କହିଆ ଭଲ ଆଉ।
ହଁ ହଁ।
ହ ମୋର ବି ଜଣେ ଦାଦାଙ୍କ ବାହାଘର ଅଛି ଦେଖାଯାଉ କଣ ହଉଛି?
କାଆର?
ମୋର ଜଣେ ଦାଦାଙ୍କର ବାହାଘର ଅଛି।
ଓହୋ ହଁ। ସେଇ ଗରମରେ ତମେ କୁହନା। ଆଉ ଚୁଟି ଟିକେ ଛାଡିକି ଗଲା ବେଳକୁ, ଜୀବନ ପୁରା ଛାଡି ଯାଉଛି।
ଏଇ ବାହାଘର ସିଜିନ ଅବିକା ଚାରିଆଡେ ବି ବାହାଘର। କାହାର ବର୍ଷା, କାହାର ଖରା, ଯେମିତି ଯାହା ହେଇଛି। ହଁ।
ମତେ ଟିକେ ଖୋସା ଟା ଆସୁନି ତାପରେ, ମାନେ ଚୁଟି ଟିକେ ଛୋଟ୍ ଛୋଟ ତ, ମୁଁ ସେଇଥିପାଇଁ କି ଆଉ କଲିନି ଛାଡିକି ପଳେଇଥିଲି, ଯୋଉ ଗରମ ଯେ ଆଉ କୁହନି। ଗରମ ଦିନ କେମିତି ଯିବ? ବର୍ଷା ଦିନ ସେ ହଉ ପଛେ ପଚର ପଚର
ହୁଁ ଉଁ
ମାନେ ଥଣ୍ଡା। ଶୀତ ଦିନ ତ ଜାଣିକି ଥଣ୍ଡା। ବର୍ଷା ଦିନ ସେ ପଚର ପଚର ହଉ ପଛେ ହଁ ଶୀତ ଦିନ ଟା, ଭୋଜି ଭାତ ଫଙ୍କ୍ସନ୍ ଯାହାବି କର ଶୀତ ଶୀତଦିନେ କରିବ ସିଏ ପୁରା ମସ୍ତ।
ତାପରେ ଖାଇବା ବି ଭଲ ରହିବ। ଇଏ ତ ଖରାଦିନେ ତ ଖା ରୋଷେଇ କଲେ ସବୁ ଖଟା।
ସବୁ ଖଟା ମାନେ, ଆଜି ଆମର ଦି କୁଣ୍ଡ ଖଣ୍ଡେ ମାଛ ଫୋପଡା ହେଇଛି।
ହଁ ଆଉ ସେ ତା ପରଦିନକୁ ବି କିଛି କାମରେ ଲାଗିବନି।
ଚିକେନ୍ ତ ଷାଠିଏ ସତୁରି କିଲି ଭଳିଆ ଫୋ-ଫୋପଡା ହେଇଛି।
ବଢିଗଲେ ତ ଏଇ ଅସୁବିଧା ଆଉ।
ପୁରା ଆସିଥିଲା ଅରଖ ନୂଆ ଫୋପଡ଼ା, ମାନେ ପୁରା ଚିକେନ ଟା ଆସିଥିଲା ମାନେ ବନା ହେଲା, ଫୋପଡା ହେଲା।
ଆଉ ତା ପର ଦିନ କୋଉ ଦିନ ବାହାଘର ହେଲା?
କାଲି ବାହାଘର ହେଇଥିଲା।
ହଁ ମାନେ ଶୁକ୍ରବାର? ଆଉ ଆଜି ଶନିବାର ବି ସମସ୍ତେ ପ୍ରାୟ ଆଇଁଷ ଖାଉନଥିବେ।
ସ କେହି ଖାଉନାହାଁନ୍ତି ଆମର, ସମସ୍ତେ ହନୁମାନଙ୍କୁ ବ୍ରତ କରୁଛ ଛନ୍ତି କେହି ଖାଉନାହାଁନ୍ତି। ଆ ଟୋଟାଲ ମାନେ, ତିଆରି ନୂଆ ମାନେ ଆସିଲା ଯେ ଚିକେନ୍ ସେ କାଟିକି ଦେଲା ସାଙ୍ଗେ ସାଙ୍ଗେ ନେଇକି ଆସିଲେ ତିଆରି ହେଲା, ତାପରେ ଫୋପଡ଼ା ହେଲା।
କାହିଁ କଣ ବରଯାତ୍ରୀ କମ ଆସିଥିଲେ କି?
ବରଯାତ୍ରୀ କହିଥିଲେ ଆସିବେ ସତୁରୀ ଆଇଲେ କୋଡିଏ।
ତାହେଲେ ଏତେ କମ ଆସିଚନ୍ତି ଆଉ।
ହଁ ଆଉ କଣ କରିବି ତାଙ୍କର ଯୋଉ ପଚାଶ ଜଣଙ୍କର ଖାଇବା ହୁଁ ନାଇଁ ନାଇଁ ଏଇ ଆମର ସାଧା ବି ହେଇଥିଲା ନା! ଖାଲି କଣ ଆଇଁଷ ହେଇଥିଲା, ଆମକୁ ସାଧା ବି ମାନେ ଆମର ସାଧା ଅଲଗା, ଆଇଁଷ ପୁରା ଅଲଗା।
ସାଧା ଟା ରଖିକି ଖାଇହବ ଆଇଁଷ ଟା ଆଉ କଣ ଖାଇ ହବ କି?
ହଁ ନାଇଁ ସାଦ ଆମର ସାଧା ପାଇଁ କି ସା ମାନେ ଯୋଉ ମାନେ ଆଜିକାଲି ତ ଏବେ ସବୁ ମାନେ ଯୋଉ ମାନେ ଦିକ୍ଷା ନେ ଇଗଲେଣି ପ୍ରାୟ ଲୋକ ଦେଖିବ ଆଉ ଯୋଉ ମାନେ ଚିତା କାଟୁଛନ୍ତି ଯୋଉ ହୁଁ ଆ ଚିତା କାଟିକି ଯୋଉ ଦି କ୍ଷା ନଉଛନ୍ତି ସେମାନେ ତ ପ୍ରାୟ ଆଇଁଷ ଛାଡି ସାରିଲେଣି ଏବେ ତ ପ୍ରାୟ ଲୋକ ସେମିତି କରୁଛନ୍ତି ଆଇଁଷ ଛାଡି ସାରିଲେଣି ସେଥିପାଇଁ କିଏ ଖାଉଥିବେ ନ ଖାଉଥିବେ ଆମର ସେଇଥିପାଇଁ କି ଗୋଟେ ପଟେ ସେପାରେଟ ପୁରା ନିରାମି ହେଇଥିଲା ଆଉ ଗୋଟେ ସେପଟେ ପୁରା ମାନେ ଆମିଷ ହେଇଥିଲା।
ହୁଁ ହୁଁ। ହଉ ହଉ ହଉ ତମେ କଣ କର ଆଉ ମୁଁ ରଖୁଛି।
ନାଇଁ ରାତି ଅନିଦ୍ରା ନିଦ ପ୍ରବଳ ଶୋଇ ବିି ଯାଉଛି ଆଉ।
ହଁ ହଉ ସୋଇ ପଡ଼।
ଅ ହଉ ରଖୁଛି ହାଁ।
ହୁଁ ହୁଁ।